ହ୍ୟାଲୋ।
ଆଜ୍ଞା ମ୍ୟାଡ଼ାମ କୁହନ୍ତୁ।
ଭଏସ ଆସିଛି ତ?
ଆଜ୍ଞା ଆଜ୍ଞା କୁହନ୍ତୁ।
ହଁ କଣ କରୁଥିଲ?
ଏଇ ବସିଥିଲି ଆପଣ?
ଏମିତି ବୁଲୁଚି ଆଉ ଏଇ ଘର ଭିତରେ ଆଉ।
ଆଚ୍ଛା ଆଉ ବାହାରକୁ କୁଆଡେ ଆଜି ଯିବେ ବୋଲି ଭାବୁଛନ୍ତି?
ନାଇଁ ବାହାରକୁ କୁଆଡେ ଯାଇନି ଗାଡି ସେମିତି ଘୋଡା ହେଇକି ଥୁଆ ହେଇଛି ମୁଁ ଘରେ ଅଛି ଆଉ। ଡ଼ ଏମିତି ଉଠିକି କାମ ଦାମ ସାରିକି ବସିଚି ଆଉ କଣ। ଯାଇନି କୁଆଡେ ସନ୍ଧ୍ୟାଏଳେ ଯଦି ବର୍ଷା ଛାିଡିଲା ତାଲେ ଯିବି ନହେଲେ ନାଇଁ।
ଆଚ୍ଛା ଆପଣଙ୍କ ଆଜି ତା ହେଲେ ବର୍ଷା ହଉଛି ଏବେ?
ହଁ ହଉଛି ଏବେ ବି ହଉଛି ଜମା ଛାଡୁନି ଆଜି କଣ? ଟିକେ ଛାଡୁଛି ପୁଣି ହଉଛି। ଆମର ଛାଡ଼ୁ ହିଁ ନାଇଁ ଟୋଟାଲି।
ଲଘୁଚାପ ହେଇଯାଇଛି ନା।
ହୁଁ ସେଇଆ।
କାଲି ବି କହୁଛନ୍ତି ବର୍ଷା ହବ ବୋଲି।
ହୁଁ।
ଆଚ୍ଛା ମୁଁ ଶୁଣିଥିଲି ଆପଣଙ୍କ ବୋଧେ ପାଠପଢା କମ୍ପ୍ଲିଟ୍ ହେଇଯାଇଛି। କଣ ମାନେ
ହଁ। ଗ୍ରାଜୁଏସନ ପଢୁଥିଲି ସୋସିଏଲୋଜି ଅନରର୍ସ କମଳା ନେହେରୁ କଲେଜ ରେ।
ଆଚ୍ଛା ଆପରେ କଣ କରିବେ ବୋଲି ଭାବୁଛନ୍ତି?
ଆପରେ ମତେ ବଡଲୋକ କହୁଛନ୍ତି ପିଜି କରିବାକୁ ନହେଲେ ବିଡି କରିବା ପାଇଁ ମତେ କିନ୍ତୁ ସେ ଦିଟା ଭିତରୁ କୋଉଠରେ ବି ଇଚ୍ଛା ନାହିଁ। ତାପରେ ପିଜି ର ଏକ୍ଜାମ ଡେଟ୍ ପଳେଇଲାଣି। ଆଉ ବିଡି କରିବାକୁ ହେଲେ ସିଏ ଜଣେ ଚିହ୍ନା ଅଛନ୍ତି ସେ ଯୋଉ ଆନାନ୍ଦ୍ରା ବିଡି ନୁହେଁ କି,
ହୁଁ।
ସେଇଟା କହୁଛନ୍ତି ମତେ କିନ୍ତୁ ଇଚ୍ଛା ନାହିଁ। କିଏ କହୁଛି କି ମାନେ ମାନେ ପ୍ରିପେୟାର ହବ ଘରେ ପଢିବ ଆ ପନ୍ଦର ଦିନ ତମେ ଯିବ। ଟ୍ରେନରେ ସେମାନେଁ ତମକୁ ନେବେ ଆଣିବେ। କିନ୍ତୁ ପନ୍ଦର ଦିନ ଯାଇକ ତମ ଏକ୍ଜାମ ଦେଇକି ଆସିବା ପଡିବ। ସେଠି ପ୍ରାଟିକାଲ ଥିଓରି ସବୁ କରିକି ତମକୁ ଆସିବାକୁ ପଡିବ କିନ୍ତୁ ମୋର ସେ ଲାଇନ ରେ ହିଁ ଯିବାର ନାହିଁ। ତ ମୁଁ କାହିଁ ସେଟା ପଢିବି କାଇଁ ସେ ପାଲା ହବ ମୋ ସେତେ ଆଉ ପଢିବାକୁ ଇଚ୍ଛା ନାହିଁ। ଜବ ଦେଖୁଛି ଗୋଟେ କୋର୍ସ ପାଇଁ ଆଚୁୟାଲି ଯାଉଛି।
ଆଛା ସେଟା କି କୋର୍ସ କଣ?
ସେମାନଙ୍କର ଫାଷ୍ଟ ତମେ ସେଠି ଆଗ ତମର ସବୁ ଡକୁମେଣ୍ଟ ସବମିଟ କରିବ। ତମକୁ ସେ ଏନରୋଲ କରିବେ ତାଙ୍କ ଏନଜିଓ ରେ ତାଙ୍କର ଗୋଟେ ଗୁଗୁଲ ଫର୍ମ ଟାଇପର ରହୁଛି। ତା ଦରେ ତମେ ସବୁ ଫିଲ୍ଅପ୍ କରିବ ଡେଟ୍ଅଫବାର୍ଥ ତମ ଇଏ ନାଁ ଗାଁ ଠିକଣା ବାପାଙ୍କ ନା ମା ଙ୍କନା ବାପା କଣ କରନ୍ତି କେତେ ମାନେ ମନ୍ଥ ଇନକମ୍ କେତେ ଇୟଲି ଇନ୍କମ ସବୁ ସେ ରଖିବେ। ଆମର ଡାଟା ତାପରେ ତମର ସିଏ ରହିବ ତେଇଶି ଦିନ ଗୋଟେ କୋର୍ସରେ ରହିବ ତା ଭିତରେ ତମକୁ ସେ ଆକ୍ଟିଭିଟି ଥ୍ରୋରେ ମାନେ ତମକୁ ଜଣେଇବେ ଯେ ତମ ତମ ଭିତରେ କଣ କ୍ୟାଲିଟି ଅଛି। ତମ ଭିତରେ କଣ ନଲେଜ ଅଛି। ମାନେ ତମ ସବୁ ସିଏ ତମକୁ ମାନେ ଆକ୍ଟିବେଟ୍ ଥ୍ରୋରୁ ତମେ ଜାଣିପାରିବ। ତାପରେ କେତେ ଭଲ ଭଲ ଆକ୍ଟିଭିଟି ବି ଅଛି। ମାନେ ଆମେ ଆମେ କରିଛୁ ଆମେ ମିଶିକି କେତେ ପିଲା ଆସନ୍ତି। ଆମେ ମିଶିକି ସବୁ କରୁ। ତାପରେ ସେଇଟା ତେଇଶ ଦିନ ସରିଲା ପରେ ତାଙ୍କର ସ୍କଲିଙ୍ଗ ଗ ବୋର୍ଡସ ଗୋଟେ ରହୁଛି। ତା ଦେହରେ ଆଡଭାନ୍ସର ଶିଖଉଛନ୍ତି ତ ମୁଁ ସେଇଟା ଏବେ କରୁଛି। ସେଇଟା ଏକ୍ସଲ ଟା ମାନେ ଶିଖିଗଲେ କଣ କି ମାନେ ତମେ ଯୋଉଠି ଡାଟା ସେକ୍ଟର କୁା ଯାଅ ତମେ ଯେତେବେଳେ ଷ୍ଟ୍ରଙ୍ଗ ହେଇ ଯାଇଥିବ ଯେ ତମକୁ ଯୋଉ କାମ ସିଏ ଦେବେ ତମ କରିବ। କରିବ। ଆଚ୍ୟୁଲି ମୁଁ ଏଇଟା କ୍ରୋସ୍ କରିଥିଲି କମ୍ପ୍ୟୁଟର କ୍ରୋସ୍ ଟା କିନ୍ତୁ ମୁଁ ଏବେ ଡିସେମ୍ବର ମାସ ଛାଡି ଦେଇଥିଲି। ତ ସେଇଟା ମୋର କିଛି ମନ ନଥିଲା। ତ ଏବେ ମ୍ୟାମ୍ ଯୋଉଟା ପଢଉଛନ୍ତି ସେଇଟା ମୁଁ ମାନେ ମନେ ପକେଇଲେ ମନେ ପଡିଯାଉଛି। ମାନେ ହେଇ ବିି ଯାଉଛି। ତ ଚାଲିଛି- ସେଇଟା ତା ଭିତରେ ମ୍ୟାମ୍ ଆମକୁ କମ୍ୟୁନିକେସନ ପାଇଁ ବି ଟିକେ ଆମର ଲୋ ଅଛି ମୋର ଟିକେ ପବ୍ଲିକ୍ ହିନ୍ଦୀ ଲୋ ଅଛି, ତ କମ୍ୟୁନିକ୍ସନ ଟିକେ ମୁଁ ଭଲସେ କରି ପାରେନି ପବ୍ଲିକ୍ ରେ। ଏମିତି ନର୍ମାଲ କଥା ହେଇଯିବି। କିନ୍ତୁ ମାନେ କମ୍ୟୁନିକେସନ ଟିକେ କରି ପାରେନି ଭଲସେ, ତ ସେଥିପାଇଁ ମ୍ୟାମ୍ ଆମର ସେ ଗୋଟେ ଗୋଟେ ଆକ୍ଟିଭିଟି କରଉଛନ୍ତି। ଗୋଟେ ଗୋଟେ ଟପିକ୍ ବି ଦଉଛନ୍ତି ତାପରେ ଇଂଗ୍ଲିଶ ରେ କହିବା ପାଇଁ। ଓଡିଆରେ ତ ସମସ୍ତେ କହିପାରିବେ, କିନ୍ତୁ ହିନ୍ଦୀ ଆଉ ଇଂଲିଶ ଦରକାରେ ମୋର ଟିକେ ହିନ୍ଦୀ ବି ୱିକ୍ ଅଛି ମାନେ ମୁଁ କଥା ତ ଏତେ ହିନ୍ଦୀରେ କରେନି। ତ ଯୋଉଠି ବି ଯିବ ସେଠି ତମକୁ ଯଦି ସେଲ୍ସେରେ ରଖିବେ କି ଓରେ ରଖିବେ ତମକୁ ହିନ୍ଦୀ ବି ଷ୍ଟଙ୍ଗ୍ କରିବାର ଅ ଅଛି ନା ନାହିଁ। ମ୍ୟାମ୍ ଆମକୁ ମାନେ ହିନ୍ଦୀର ମୋରାଲ ଉପରେ ବି ମାନେ ଷ୍ଟୋରୀ ଉପରେ ବି କେ ସେରା ମୁଁ କହିଥିଲେ। ମୁଁ ଗୋଟେ ଷ୍ଟୋରୀବି ପ୍ରିପେୟାର ହେଇକି ଯାଇଥିଲି। ସେଇଟା ବି ଗୋଟେ ଦିନ କହିବି।
ଆଚ୍ଛା ଆପଣ କୋଉ ଷ୍ଟୋରୀ ପ୍ରିପାରସନ୍ ହେଇକି ଯାଇଥିଲେ ମ୍ୟାଡ଼ମ୍?
ସିଏ ଗୋଟେ ୟୁଟ୍ୟୁବ୍ ରୁ ପଢି ଯାଇଥିଲି। ଗପୁ ନାମାକା ଏକଚୁହା ଥା ଇସ୍କ୍ ଉପର୍।
ଆଚ୍ଛା ଆ ଆଚ୍ଛା ଆପଣ ସେ ଷ୍ଟୋରି ରୁ କଣ ଶିଖିଥିଲେ?
ତା ଆଉ ଉପରୁ ଶିଖିଥିଲି ଯେଉ ମାନେ ମାନେ ଯୋଉ ଇଏ ସେଟା କଣନ୍ତି ମନେ ପଡ଼ୁନି। ମନେ ପଡ଼ୁନି ବା ଷ୍ଟୋରି ଟା ପରେ କେତେବେଳେ କହିଦେବି ହେଲା। ସିଏ ହଁ ସିଏ ମାନେ ଗୋଟେ ମୂଷାଟେ ଥିଲା ସିଏ ମାନେ ତାର ମାନେ ଅଧିକ ଲୋଭ କରିବାରୁ ତାକୁ ମାନେ ମାନେ ପରିଣାମ ବୋହୁତ୍ ଖରାପ ହେଇଥିଲା ତାର। ତ ସେଇଟା ତାର ମୋରାଲ
ଷ୍ଟୋରିଟାର ଆପଣ ଶିଖିଥିଲେ ସେ ଅତି ଲୋଭ କରିବ ତ ଖରାପ ତା ଉପରେ ଆଛା।
ତ ସେଇଟା ଗୋଟେ ଶିଖିଥିଲି ତାପରେ ଇଂଲିଶ କମ୍ୟୁନିକେସନ ପାଇଁ ମ୍ୟାମ୍ ଆମର ଏମତି ଭିଡିଓ କରିକି ଆମକୁ ମାନେ ପଚାରନ୍ତି କୋସ୍ଚିନ୍ ଆମେ ତାଙ୍କ ଆନ୍ସର ଦୋଉ ତ କାଲି ଆମର ଗୋଟେ ସେମିତି ସେକ୍ସନ ହେଇଥିଲା। ତ ସେଇ ସେକ୍ସନରେ ମ୍ୟାମ ଆମର ଏମତି ଚାରିଟା କୋସ୍ଚିନ୍ ଆମକୁ ଦେଇଥିଲେ ତ ଚା ତା କୋସ୍ଚିନ୍ ଭିତରେ ଆମେ ଆମର ପ୍ରିପାର ହେଇ ଯାଇଥିଲୁ କଣ କହିବୁ ଇଣ୍ଟଡେସନ୍ କେମିତି ଦବୁ। ଆମର ୱିକ୍ ନେସ୍ କଣ କହିବୁ ସେନ୍ସ୍ କଣ କହିବୁ ଆମର ସବୁ କହିବୁ। ମନେ ତମେ ଏଇ ଜବ୍ ପାଇଁ କେମିତି ତମେ ନିଜେ କେମିତି ପ୍ରିପେୟାର ହବ? କି କଣ ସେ ସବୁ ଉପରେ ଆମେ ପ୍ରାୟ ପ୍ରିପାର ହେଇକି ଯାଇଥିଲୁ ଗୋଟେ ମିଷ୍ଟେକ୍ ଉପରେ ବି ଆମକୁ କହିଥିଲି। ତାପରେ ସେମାନେ ଭାବି ଯାଇଥିଲୁ କିନ୍ତୁ ମ୍ୟାମ୍ ସେଥିରେ ଏକ୍ସଟ୍ରା କୋସ୍ଚିନ୍ ଆଡ଼ କରିଥିଲେ ତ ଇଣ୍ଟରଭ୍ୟୁ ଯିଏ ନବ ସିଏ ବି ତ କିଛି ଏକ୍ଟ୍ରା କୋସ୍ଚିନ୍ ଆଡ଼୍ କରିବ ତ ସେଥିପାଇଁ ଆମାଙ୍କୁ ବି ଏକ୍ସଟ୍ରା କୋସ୍ଚିନ୍ ଆଡ଼୍ କରିଥିଲେ। ସେ କୋଶ୍ଚିିନି ଟା ଆସିବ ବୋଲି ଆମେ ବି ଜାଣିନଥିଲୁ ଆମେ ଚାରିଟା କୋସ୍ଚିନ୍ ପ୍ରିପାୟର ହେଇକି ଯାଇଚୁ କିନ୍ତୁ ମ୍ୟାମ୍ ଆମକୁ ଚାରି ପାଞ୍ଚଟା କୋସ୍ଚିନ୍ ବଚାରିଲେ ମାନେ ଅଧିକ ତ ମ୍ୟାମ୍ ମତେ କହିଲେ କି ତମର ଆଜି ମତେ ଇଣ୍ଟରଭୁ ଟା ଭଲ ଲାଗିଲା ମତେ ଟିକେ ବୋହୁତ୍ ଖୁସି ଲାଗିଲା। ମାନେ ମୁଁ ଆଉ ଦି ତିନି ଥର ଯେ ତା ପୂର୍ବରୁ ଦେଇଥିଲି। ମାନେ ଏତେ ଭଲସେ କିଛି କହିପାରେନି। ତାପରେ ବି ମୋର ଟିକେ ମାନେ ମାନେ ଠିଆ ହେଲା ବେଳେ ମାନେ ମୁ ଶିଧା ଠିଆ ହଉନି। ବୋହୁତ୍ ହଲଚଲ୍ ହଉଛି ମୁଁ ସେ ଭିଡ଼ିଓରେ ଯେତିକି ମାନେ ମାର୍କ କଲି ବହୁତ ହଲ୍ ଚଲ୍ ମୁଁ ହଉଥିଲି ତ ସେଇଟା ମର ଟିକେ ଚେଞ୍ଜେ କରିବାର ଅଛି। ଆଉ ଟିକେ ଲା ଭଏସ୍ ଟିକେ ଲାଉଡ୍ କରିବାର ଅଛି। ଏଇଆ ଆଉ।
ଆଚ୍ଛା ଆଚ୍ଛା ଆପଣଙ୍କୁ ଆଉ କଣ ଲାଗୁ ଛି ମାନେ ଆପଣ ଆଉ କଣ କଣ ସବୁ କରିପାରିବେ ନିଜ ଭିତରେ ଆଉ କଣ କଣ ସବୁ ଅଛି।
କଣ ଅଛି ମାନେ କଣ ଅଛି ମାନେ ବୁଝିପାରିଲିନି।
ମାନେ ମୁଁ କହୁଚି ଆପଣ କହିଲେ ନା ସେ ଅ ଆଟିଭିଟ୍ ଥ୍ରୋ ରୁ ପଣ ଜାଣି ପାରିଲେ ଯେ ଆପଣଙ୍କ ଭିତରେ ଏଇ ଜିନିଷ ଅଛି ଏଇ ଜିନିଷ ସବୁ ଡେଭଲପମେଣ୍ଟ କରିବାକୁ ହବ। କେମିତି କଣ?
ହୁଁ ହୁଁ ସେଇ କମ୍ୟୁନିକେସନ ଟା ହିଁ ମୋର ଟିକେ ୱିକନେସ ଥିଲା ତ ସେଇଟା ତାପରେ ମ୍ଯାମ ମତେ ମାନେ କହୁଛନ୍ତି ତମେ ଏଇଟା ପଢ଼ି କି ଆସ ମୁଁ ଯୋଉଟା କହିବି ପ୍ରାକ୍ଟିସ କର। ତ ସେଇଟା ହିଁ ମୋର ଟିକେ ଦରକାର୍ ଏବେ। ଆଉ ଡାଟା ତ ଏମିତିରେ କଣ ହେଇଚି ତମ ଡାଟା ମାନେ ଫର୍ମୁଲା ଯଦି ମନ ରଖିଦେଲ ତମ ଡା ଟା ବି ସଙ୍ଗ ହେଇଯିବ ସେଥିରେ କିଛି ଅ ଇଏ ଅସୁବିଧା ନାହିଁ। ଏଇଟା ତମକୁ କମ୍ୟୁନିକେସନ ଟା ମାନେ ବିଡ୍ କରିବାକୁ ପଡ଼ିବ। ମ୍ୟାମ ସେଥିପାଇଁ ଲାଗିଛନ୍ତି ଆଉ। ସେଇୟା ଚାଲିଚି ଆଉ ସେଇ ଉପରେ ଆଉ। ଆଉ ଏକ୍ସେଲ୍ ଟା ବି ଶିଖୋଉଛନ୍ତି ତା ଦେହରେ ଫର୍ମୁଲା ଦି ଟା ଏବେ ଚାଲିଛି ଆମର ଆଉ। ଆହୁରି କେତେ କଣ ଅଛି ଶିଖା ଶିଖିବାର ଅଛି ମାସେ ତ ଯିବୁ ଆଉ ଦଶ ପନ୍ଦର ଦିନି ଏବେ ହେଇଚି। ଆହୁରି ପନ୍ଦର ଦିନି ଖଣ୍ଡେ ଯିବୁ ଆଉ କଣ।
ଏବେ ତାହେଲେ ଟୋଟାଲ ଉପରେ ଆପଣ କେତେ ଦିନ ଯାଇଛନ୍ତି।
ଏଇ ଦଶ ପନ୍ଦର ଦିନି ଯାଇଚି, ତା ଭିତରୁ ବି କେତେଟା ଛୁଟି ପଡ଼ି ଯାଇଚି, ଶନିବାର ରବିବାର ଆମର ଛୁଟି ରୁହେ ନା। ଗୋଟେ ଛୁଟି ରହିଯାଇଛି ଆଉ, ମୁଁ ହୁଏତ କାଉଣ୍ଟ କରିନି ଦେଖିଲେ ହବ ଖାତାରେ ଡେଟ୍ ପକେଇଥିଲି।
ଆଚ୍ଛା।
ସେଇଟା ଆକ୍ଚୁଆଲି ପଇଁତିରିଶ ଦିନ କୋର୍ସ ଥିଲା। ତ ମ୍ୟାାମ କହୁଥିଲେ କି ତିରିଶ ଦିନ ଭିତରେ ସାରି ଦେବି ବୋଲି ଦେଖାଯାଉ କଣ ହୋଉଚି।
ଆଚ୍ଛା ତାହେଲେ ଆପଣ ମୁଁ ମୁଁ ବି ଏବେ ଗୋଟେ ସ୍କିଲିଙ୍ଗ କୋର୍ସ ଟେ ବି ଯାଉଛି, କମ୍ପୁଟର ଉପରେ ଶିଖିବା ପାଇଁ ବୁଝିପାରିଲେ ନା।
ଆଚ୍ଛା ଆଚ୍ଛା।
ଆପଣ ଯୋଉ କଥା କହିଲେ, ମୋର ବି ସେଇଟା ବହୁତ ହି ୱିକ୍ ପଏଣ୍ଟ ଯେ ମୁଁ ପବ୍ଲିିକ ସ୍ପିକିଂ କରିପାରେନି। କିନ୍ତୁ ଏବେ ସେଠି ଯୋଉ ଆକ୍ଟିଭିଟିସ୍ ସବୁ ହଉଚି, ମୁଁ ତ ଚେଷ୍ଟା କରୁଛି କହିବା ପାଇଁ ଭୁଲ ହଉ କି ଠିକ ହଉ, କାହିଁକିନା ଆମେ ସମ କେହି ବି ଠିକ କହୁନୁ। ସମସ୍ତେ ଯେହେତୁ ଆମେ ଶିଖିବା ପାଇଁ ହିଁ ସେଠିକି ଯାଉଚୁ। ତ ମୁଁ ଏୟା ଭାବୁଛି ଯେ ତେ ଆମେ ସମସ୍ତେ ସେଠିକି ଶିଖିବା ପାଇଁ ଯାଇଚୁ, ତାହେଲେ ଆମେ କଁ ପାଇଁ ନ କହିବା। ଭୁଲ ହଉ, ଭୁଲ ହେଲେ ତ ସେ ଆମକୁ କହିବେ ନା ଏଇ ଜିନିଷ ତମର ଭୁଲ ହଉଛି ତମକୁ କରିବେ। ହଁ ଦେନ୍ ମୁଁ ଚେ ମୁଁ ବି କହିପାରୁନଥିଲି। ଦେନ୍ ଅ ମୁଁ ଏଇ ଜିନିଷ ଭାବିଲା ମୁ ମୁଁ କହିଲି। ତ ମତେ ଲାଗୁଛି ମୋ ଭିତରେ ବହୁତ ସାରା ଜିନିଷ ଅଛି। ଯେମିତି କିି ଆପଣ କହିଲେ ମୁଁ ବି ସେମ ତି ମୋ ସେମ୍ ପ୍ରୋବ୍ଲେମ୍ ମୁଁ ଠିଆ ହେଇକି କହୁଥିବି ମୋ ଆଖି କୁଆରେ ଯାଉଥିବ। ହୁଁ ମୋ ହାତ ସେଇ ଟାଇମ୍ ରେ ଭାଇବ୍ରେସନ ହଉଥିବ, ମୋ ହାତର ମାନେ କହିବା ଷ୍ଟାଇଲ୍ ରେ ମୋ ହା ତ ହଲଚଲ ହୁଏ। ତ ବହୁତ ସାରା ଜିନିଷ ତା ବାଦରେ ଅ ଯେମିତି କିି ଅ ଆମର କଥା କହିଲେ ଯୋଉ ଅ ଅ ହେଲା। ଏ ମେ ହେଲା ଏମିତି ସବୁ ବାହାରେ। ଅଟୋମେଟିକ ସେ ସବୁ ହେଇଚଏ। ସେ ସବୁକୁ ହୁଁ ହର୍ମିଙ୍ଗ ହୁଏ। ତ ସେ ସବୁକୁ ବି ଇଏ କରିବାର ଅଛି। ତା ବାଦରେ ମ ମୋର ଟିକେ ଇଂଲିଶ ଟା ମତେ ଲାଗୁଛି ବେଶୀ ୱିକ୍। ହିନ୍ଦୀ ତ ମୁଁ ନର୍ମାଲ କହିପାରୁଚି। କିନ୍ତୁ ବେଶି ଫୋକ୍ ଆଉ ଟିକେ ଜଷ୍ଟ ଫୋକସ କଲେ ହେଇଯିବ। କିନ୍ତୁ ଇଂଲିଶ ମ ମତେ ଲାଗୁଛି ବେଶୀ ଟିକେ ମତେ ଫୋକସ କରିବାକୁ ପଡିବ। କାହିଁକିନା ମତେ ଇଂଲିଶ ଟା ଟି ଏତେ କମୁନି କି ମୁଁ ଭାବୁଛି ଯେ ମୁଁ କହିଦେବି। କିନ୍ତୁ ଯେତେବେଳେ ମତେ ହଠାତ୍ କି ନା ସ ସଡନ୍ କୋଶ୍ଚିନ ପଚରା ହଉଛି ସେଇ ଟାଇମରେ ମର ଟିକେ ପ୍ରୋବ୍ଲେମ ହଉଚି ମୁଁ ଜାଣି ପାରୁନି ମୁଁ ସେଇ ଟାଇମରେ କଣ କହିବି?
କାହିଁକି ନା ଆଜି ଆମେ ସିନା ଏଇଠି ଏମତି କ୍ଲାସ ଭିତରେ କହିଦଉଚେ। ବଟ୍ ତ ଆଗ୍ ଆଗକୁ ଆମେ ଅଲଗା ଜାଗାକୁ ଯିବା ନା ସେଠି ମ୍ୟାନେଜର ହଉ କି କି ଯିଏ ବି ହଉ ଇଣ୍ଟାର୍ଭୁ ହରା ଯଦି କିଛି ନ କହିପାରିବା ସେମାନଙ୍କୁ ଆମକୁ ସିଲେକ୍ଟ କରିବେ କି? ନା ସେ ଆମକୁ କାହିଁ ନେବେ ଆମଠୁ ତ ଭଲ ପିଲା ବି ଅଛନ୍ତି ନା।
ଜଣେ ଜଣେ ପିଲା ମୁଁ ଦେଖିଛି। ଅ ସେମାନେ କାମ ଠିକ ସେ ଜାନିନଥିବେ କିନ୍ତୁ ତାଙ୍କର କମ୍ୟୁନିକେସନ ଭଲ ଥିବ ସେଇଥିରେ ବି ସେମାନେ ଭଲ ସାଲେରୀ ପାଉଛନ୍ତି।
ସେ ଦ୍ଵାରା ହିଁ ସେମାନେ ମାନେ ଆ ହେଣ୍ଡଲ କରିଦେବେ। ସେମାନେ ଯଦି ସେଲସ୍ ରେ ରହିଯିବେ କମ୍ୟୁନିକେସନ ଟା ଯଦି ଭଲ ଅଛି ସେମାନେ ସେଲସ୍ରେ ବି ରହିପାରିବେ। ଲୋକଙ୍କୁ ମାନେ ବୁଝେଇକି ସେମାନେ ସେଲ୍ପ କରେଇ ପାରିବେ। ଆମର ସେଠି କେତେ ପିଲା ବି କମ୍ୟୁନେସନ ତାଙ୍କର ଭଲ ଥିଲା ସେମାନେ ସବୁ ଅଛନ୍ତି ସେଲସ ରେ ହିଁ ଭଲ ସାଲେରୀ ପାଉଛନ୍ତି।
ସେ ଠିକ କହିଛନ୍ତି ଆପଣ। କାହିଁକି ନା କମ୍ୟୁନିକେସନ ତ ଆଜିକାଲି ଦୁନିଆରେ ନିହାତି ଦରକାର।
ମୁଁ କହିଲି ମୁଁ ଏବେ ଭାବିନି କୋଉଟା କଣ କରିବି। ଦେଖାଯାଉ ସରିଲା ପରେ ମ୍ୟାମ କୁ ପାଟିସନ ମାଗିବା କି ସାରକୁ ମାଗିବା। ମ୍ୟାମ ଯାହା ଯାହା କହିବେ ଆଉ।
ଆଚ୍ଛା ଆଚ୍ଛା ଠିକ୍ ଅଛି ଆମେ ପରେ କଥା ହବା।
ହଁ।